ହ୍ୟାଲୋ। ହଁ ସାଙ୍ଗ କେମିତି ଅଛୁ?
ହଁ ରେ ସାଙ୍ଗ ଭଲ ଅଛି। ତୁ କେମିତି ଅଛୁ?
ମୁଁ ବି ଭଲ ଅଛି। ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ସବୁ ଠିକ ଅଛି। ତୋ ଘରେ ସବୁ କେମତି ଅଛନ୍ତି?
ମୋ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ରଜ ପାଇଁ କିଛି ପ୍ଲାନ୍ କରିଛୁ କି ନାଇଁ?
ହଁ ରଜ ପାଇଁ ଅଛି ବାହାରେ ଅଛି ବୁଲିବା ଆଉ ଖେଳିବା ଆଉ ଘରେ ମିଠା ଖାଇବା ପିଠା ଖାଇବା। ତୋ ଖବର କଣ ରଜରେ?
ଭଲ ମୁଁ ବି ସେମିତି ପିଠା ଖାଇବି ଆଉ ଦୋଳିରେ ବସ୍ ଦୋଳି ଖେଳିବି। ଆଉ ବୁଲିବା ପାଇଁ ଯିବି, ଆଉ ନୂଆ ଡ୍ରେସ ପିନ୍ଧିବି, ଆଉ ଫଟୋ ଉଠେଇବି।
ଆରେ ହିମାଦ୍ରୀ ସକାଳୁ ସକାଳୁ କଣ କରୁଚୁ? ଆଜି ବହୁତ ଫ୍ରେଶ ଲାଗୁଛ।
ହଁ ଆଜି ମୁଁ ବଗିଚାରେ କାମ କରୁଥିଲି ତ ଗଛ ଗୁଡ଼ିିକ ପାଣି ଦେଉଥିଲି। ଆଉ ମା ଟିକୁ ଟିକେ ହାଲକା ଖୋଳିକି ଖୋଳୁଥିଲି ସେଥିଲାଗି।
ୱାଃ ତୋ ବଗିଚା ତ ଦିନକୁ ଦିନ ବହୁତ ସୁନ୍ଦର ହେଉଚିରେ। ମୁଁ ଦେଖିଲି ନୂଆ ନୂଆ ଫୁଲ ବି ଏଥିରେ ଫୁଟିଛି।
ହଁ ରେ ମୁଁ ପ୍ରତିଦିନ ଅଳ୍ପ ସମୟ ବଗିଚା ପାଇଁ ରଖୁଚି। ଗଛମାନେ ବି ଗଛ ମାନଙ୍କର ଯତ୍ନ ନଉଚି। ଆଉ ଯ ଯତ୍ନ ନେବେ ମୋତେ ସେ ସେ ଯତ୍ନ ନେଲେ ସେମାନେ ବହୁତ ଭଲ ଭାବରେ ବଢ଼ନ୍ତି। ଆଉ ମୋତେ ମୋତେ ବହୁତ ଭଲ ଲାଗେ ଆଉ ବହୁତ ମୋତେ ସତେଜ ବି ଲାଗେ।
ହୁଁ ମୁଁ ସେଟା ଦେଖିଲିି। କିନ୍ତୁ ତୁ କେତେ ପ୍ରକାର ଗଛ ଲଗେଇଛୁ?
ହଁ ମୁଁ ବହୁତ ସାରା ଗଛ ଲଗେଇଚି। ବହୁତ ପ୍ରକାରର ଗଛ ଲଗେଇଚି ଫୁଲ ଫଳ ଗଛ। ଯେମିତି ଗୋଲାପ ଗଛ, ଗେଣ୍ଡୁ ଗଛ, ତୁଳସୀ ଗଛ, ଅପରାଜି ତା, ଆଉ ଧନିଆ ପତ୍ର, ଲଙ୍କା ଆଉ ଟମାଟୋ ଗଛ ମଧ୍ୟ ଲଗେଇଚି। କିଛି ଫୁଲ ପାଇଁ ଆଉ କିଛି ରୋଷେଇ ପାଇଁ ମଧ୍ୟ୍ୟ ଗଛ ଲଗେଇଚି।
ଫୁଲ ପାଇଁ ଫୁଲ ପାଇଁ ମାନେ ଯଦି ଗୋଲାପ ଫୁଲ ଗୋଲାପ ଫ ଫୁଲ କେମିତି ଲଗେଇଲୁ ତୁ?
ହଁ ଛୋଟ ଛୋଟ ଟମାଟୋ ଆସିବା ଆରମ୍ଭ ହୋଇ। ଆଉ ଦୁଇ ସପ୍ତାହ ପରେ ପୁରା ଭଲସେ ଟମାଟୋ ଆସିଯିବ ଆଉ ତାପରେ ମୁଁ ରୋଷେଇ କରିକି ଖାଇବି ଆଉ।
ମୁଁ ଭାବୁଛି ମୋ ଘର ସାମ୍ନାରେ ବି ଛୋଟ ବଗିଚା ଦିଟା କରିଦେବି ତୋ ଭଳିଆ। କିନ୍ତୁ କେମିତି ଆରମ୍ଭ କରିବି ମୁଁ ତାର ଜାଣିନି ନା। ସେଥିପାଇଁ ମତେ ତୁ ବଗିଚା ଦେଖିଲି ବହୁତ ବଢିଆ ଲାଗିଲା। ମତେ ତୁ କହିପାରିବୁ କେମିତି ବଗିଚା ଆରମ୍ଭ କରିବି?
ହଉ ଶୁଣ ମୁଁ ତତେ କହୁଛି ତୁ କେମିତି ବଗିଚା ତୁ କେମିତି ଗଛ ବା ଫାଷ୍ଟ ଆରମ୍ଭ କରିବୁ। ପ୍ରଥମେ ତୁ ଭଲ ମାଟି ଆଣିବୁ। ସେଥିରେ ଗୋବର ଆଉ ଖତ ମିଶେଇ ଦେଇକି ତାକୁ ଭଲସେ ମିଶେଇଦବୁ। ମିଶେଇ ସାରିଲା ପରେ ତାପରେ ଯେମିତି ଗଛ ଆଣିକି ଲଗେଇବୁ। ଯେମିତି ତୁଳସୀ ହେଲା ଗେଣ୍ଡୁ ଗ ଛ ହେଲା ଆଣିକି ଲଗେଇବୁ। ଆଉ ସେଥିରେ ଠିକ୍ ସମୟରେ ପାଣି ମଧ୍ୟ ଦବୁ ଆଉ ତାର ଯତ୍ନ ନବୁ। ତା ସାଇଟରେ ଯୋଉ ଅନାପନା ଗଛ ତାକୁ ଓପାଡ଼ି ଫୋପାଡ଼ି ଦବୁ ତାର ଯତ୍ନ ବି ନବୁ ହେଲା।
କିନ୍ତୁ ଆଜି ତ ବର୍ଷା ଚାଲିଛି। ସେମ୍ ଥିରେ ମୁଁ କେମ୍ତି ଜାଣିବି ପାଣି କେତେବେଳେ ଦେବି କେମ୍ତି ଦେବି କଣ କରିବି? କିନ୍ତୁ ପାଣି ତ ଅଧିକ ଦେଲେ ଗଛ ନଷ୍ଟ ବି ହେଇଯାଇପାରେ କେମ୍ତି କଣ ପାଣି ଦେବି?
ଗଛକୁ କିଛି ଲାଭ ମିଳେ ନା? ତ ଗଛ ବି ଖରା ପାଖେ ଅଧିକା ଝାଉଁଳିଛି ପାଣି ଦେ ଗଛ ଉପରେ ଟିକେ ପ୍ରଭାବ ପବ ସେଥିପାଇଁ ତୁ ଖରାବେଳେ ଜମା ପାଣି ଦବୁନୁ। ସକାଳେ ନହେଲେ ସନ୍ଧ୍ୟାବେଳେ ଦବୁ ହେଲା।
ତ କେତେ ଦିନରେ ଥରେ ଦେବି?
ତୁ ପ୍ରାୟ ପନ୍ଦରରୁ କୋଡ଼ିଏ ଦିନ୍ ମଧ୍ୟରେ ଥରେ ଆମର ଯୋଉ ଖତ ତିଆରି କରିଦବୁ ବାହାର କିଣା ଖତ ଦବୁନୁ ହେଲା। କାରଣ ନିଜେ ତିଆରି କିକି ଗୋବର ପ ପଛିବା ପଚି ଯାଇଥିବା ପତ୍ର ଫଳ ଫୁଲରେ ନିଜେ ଖତ ତିଆରି କରିକି ଘରେ ଦବୁ। ସେଇଟା ଦେଲେ ସେଇଥିରେ ଗଛ ଗୁଡ଼ିକ ବହୁତ ଭଲ ସୁସ୍ଥ ରହିବ ଆଉ ବହୁ ତ ସହଜରେ ମଧ୍ୟ ବଢିଯିବ।
ଆଏ ଘାସ ବହୁତୁ ଉଠିଗଲେ କଣ କରିବି?
ହଁ ଅ ଘାସ ବହୁତ୍ ଉଠିଗଲେ ତୁ କଣ କରିବା ହା ହାତରେ ସଫା କରିଦବୁ। କାରଣ ଘାସରେ ଯଦି ଅଧିକ ତ ପଛ ସାଇଟ୍ ରେ ଉଠିଯିବ ତାହେଲେ ଗଛକୁ ପୋଷକ ପାଇବା ପାଇଁ କି ବହୁତ କମିଇବ। ଯାହାଦ୍ୱାରା କି ଗଛ ଭଲସେ ଉ ଉ ଆଉ ଉଠିବନି ସେଥିପାଇଁ ତୁ ଘାସକୁ ସବୁଦିନ ପ୍ରତ୍ୟେକ ଦିନ ହାତରେ ସଫା କରିବୁ । ଆଉ ଘାସରେ ତ ଅନ୍ୟାନ୍ୟ ଗଛ ଯାହା ବି ଉଠିବ ସଫ୍ କରିଦବ ତ ଗଛ କଡରେ।
କରୁ୍ଛି ରହ ଟିକେ ଗୋଟେ ଟାସ୍କ କପ୍ଲିଟ୍ କରୁଛି କ୍ଲାସ ଚାଲିଛି।